ହାଲୋ।
ନମସ୍କାର
ନମସ୍କାର ଆଜ୍ଞା କୁହନ୍ତୁ?
କେମିତି ଅଛନ୍ତି ଆପଣ?
ହ ଭଲ ଅଛି ଆପଣଙ୍କର
ହଁ ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ସିଜନ ଟା ଚେଞ୍ଜ ହଉଛି ନା ଥଣ୍ଡା ସମସ୍ତଙ୍କୁ ଜର।
ହଁ ଏବେ ବର୍ଷା ଚାରିଆଡେ ହଉଛି। ଛିନା ତ ସମସ୍ତଙ୍କୁ ଜର ତ ଜର ଯୋଉ ହଉଛି ତା ପାଇଁ କିଛି ମେଡିସିନ ମାନେ ଔଷଧ ପତ୍ର ଖାଉଛନ୍ତି ଘରେ ସମସ୍ତେ।
ଏ ସିଜିନ୍ ଚେଞ୍ଜ ହେଉଛି ନର୍ମାଲ ମେଡ଼ିସିନ ଆଉ କଣ ମେଡିକାଲରେ ଦେଖେଇବାର ନାଇଁ ଓହୋ।
ହଁ ନହେଲେ ଏ ଯଉ ଏବେ ଟିକେ ଫୁଟା ପାଣି ପିଇଲେ ଭଲ ବର୍ଷା ଦିନ ତ।
ନଖ ଉଷୁମ୍ ପାଣି ଆଉ।
ହଁ ମାନେ ନାଇଁ ଗରମ କରିକି ପାଣି ଫୁଟେଇକି ତାକୁ ଥଣ୍ଡା କରିକି ପିଇ ପାରିବେ ଯେହେତୁ ଏବେ ପାଣିରେ ଉଁ ଉଁ ଜୀବାଣୁ ବ୍ୟାକ୍ଟେରିଆ ସବୁ ଥାଏନି କି ବର୍ଷା ଦିନିଆ ଟିକେ। ପେଟ ଖରାପ ହୁଏ ଜର ହୁଏ।
ଓ ହଁ ବର୍ଷା ହଉଛି ସିଆଡ଼େ କଣ କେମତି?
ନାହିଁ ଏବେ ମାନେ ବର୍ଷା ହେଉଛି ଛାଡ଼ୁଛି ଏମିତି ଗୋଟେ ମିନିଟ ବର୍ଷା ହେବ ତାପରେ ଛାଡ଼ିଯିବ। ଏପଟେ ଏମିତି ହିଁ।
ଏପଟେ ବର୍ଷା ହଉଛି ଆମ ସକାଳୁ ଯେ ହଇରାଣ ମଣିଷ ଆଉ
ହୁଁ ହୁଁ। ଆଚ୍ଛା ଆମର ତ ଏବେ ମାନେ ପରିବେଶ ପ୍ରଦୂଷଣ ତ ମାନେ ବହୁତ ସେପଟେ କେମତି କଣ ମାନେ ଅ ମାନେ ମ ଗଛ ବହୁତ କାଟୁଛନ୍ତି ନା ଗଛ ଅଛି ଆପଣଙ୍କ ସେପଟେ?
ସବୁଆଡେ ତ ସେଇ ସେମେ ରାସ୍ତାଘାଟ କରିକି ପ୍ରଦୂଷଣ କରୁଛନ୍ତି ଗାଁରେ ଗଛ ବଛ କାଟିକି। ଟିକେ ପ୍ଲାନ୍ ଫ୍ଲାନ୍ ଲଗେଇକି
ହୁଁ କଣ କଲେ ମାନେ ଆମ ଯେମିତି ଯୋଉ ପର୍ଲେ ମାନେ ଯୋ ପରିବେଶ ପ୍ରଦୂଷଣ ହଉଚି ଆମେ ରୋକି ପାରିବା କିଛି ଗୋଟେ ପଦକ୍ଷେପ ଆମେ ନେଇପାରିବା ନା। କଥା ହେଇକି
ପ୍ଲାଣ୍ଟେସନ୍ କରିଆ।
ହଁ ବୃକ୍ଷରୋପଣ ତ କରିହବ ମାଲେ ସେଟା ଏଇ ଯୋଉ କଲେଜ ସ୍କୁଲ ମାନଙ୍କର ପିଲାଙ୍କୁ ନେଇକି ଉଁ ମାନେ ଯୋ ହଁ। ତାଙ୍କୁ ପ୍ରୋତ୍ସାହନ ଦେଇ ହବ ତାପରେ ସେମାନେ ଗାଁ ଗାଁ ବୁଲିକି ଲୋକମାନଙ୍କୁ କହିପାରିବେ କି ସମସ୍ତେ ଗୋ ଗୋଟେ ଗୋଟେ ଗଛ ଲଗେଇବା ଯେମିତି ତ ଏ ଛୋଟ ଛୋଟ ପଦକ୍ଷେପରେ ମଧ୍ୟ ମାନେ ବହୁତ୍ କିଛି ହେଇପାରିବ କିଛି ବର୍ଷ ପରେ ଆଠ ଦଶ ବର୍ଷ ପରେ ଗଛ ଗୁଡା ଯେତେଳେ ବଡ ହେଇଯିବ
ହୁଁ ହୁଁ।
ଏୟା ବି ଭଲ ଆଉ ଏବେ ଯୋଉ ଜଗନ୍ନାଥଙ୍କର ଯୋଉ ପୁରୀରେ ରଥଯାତ୍ରା ଅଛି ଯାଉଚନ୍ତି କି ନାଇଁ?
ରଥାଯାତ୍ରା ତ ଯିବାକୁ ମନ ଅଛି ହେଲେ ଡର ଲାଗୁଛି ଗୋଟେ କଣ କି ଯୋଉ ବର୍ଷାକୁ ଭିଡ଼
ହଁ।
ଭିଡରେ ଯାଇକି ମଣିଷ ହଇରାଣ ହବା ଛଡା ଆଉ କିଛି କାମ ନାହିଁ।
ବହୁତ୍ ଭିଡ ଠେଲା ପେଲାରେ ପୁରା
ହୁଁ ଆଉ ସବୁ ବର୍ଷ ତ କେସ୍ ସବୁ ଘଟୁଛି ଦେଖୁଛନ୍ତି ରଥଯାତ୍ରାକୁ।
ହଁ ହଁ।
ସେ ସ୍ନାନ ପୁର୍ଣ୍ଣିଆକୁ ଯାଇଥିଲୁ ଫ୍ୟାମିଲି ସହିତ।
ହୁଁ।
ଆମ ମନ୍ଦିର ଭିତରୁକୁ ଯାଇପାରିବୁନି ତ ଏବେ। ଯେ ଆଇ ଚାଲି ଯାଇଥିଲେ ତ ତାଙ୍କ ବର୍ଷିକିଆ ନସରିଲା ଯାକେ ଯାଇହବନି ନା ମନ୍ଦିର ଫନ୍ଦିର ଜାଗା ଭିତୁରୁକୁ।
ଅ ହୋ ଆଚ୍ଛା ଆଛା ଆ ତାପରେ ଯୋ ଯାଇଥିଲେ ତାଲେ ଭୋଗ କିଛି ଏ ସବୁ ଖାଇପାରୁ ନଥିବେ।
ନା ନା ନା ଖାଲି ଜଷ୍ଟ ଯାଇକି ବୁଲିକି ଆସିଲୁ ଭାରି ଆଉ ମା କହିଲେ ଟିକେ ଯାଇକି ଦେଖିଏ ବୋଲି ତ। ଯାଇଥିଲ
ଆଚ୍ଛା। ଆଉ ମାନେ ଆଜି ମଧ୍ୟାହ୍ନ ଭୋଜନରେ କଣ ହେଇଥିଲା ଖାଇବା?
ମଧ୍ୟାହ୍ନ ଭୋଜନରେ ଆଜି ଗରମ ଭାତ, ଡାଲି
ହୁଁ।
ପନିର୍ ତରକାରି ଆଉ।
ଆଜି ଆଜି ବିନା ପ୍ରିୟାଜୁଶୁଣ କାହିଁକି ଯୋଉ ଆଜି ତ ଶନିବାର?
ଏ ବିନା ପିଆଜ ରସୁଣ ନହଁ। ଆମ ଘରେ ନର୍ମାଲ୍ ସବୁଦିନ୍ ଠିକ୍ ଠାକ୍ ଚାଲିଛି କିନ୍ତୁ ଗୁରୁବାର ଟିକେ ସାଇବାବାଙ୍କର ଭକ୍ତ ବୋଲି ଗୁରୁବାର ଟା ବିନା ପିଆଜ ରସୁଣ ସବୁ ଖାଉଛନ୍ତି ଆଉ।
ଆଚ୍ଛା, ଆଉ ସେପଟେ ପର୍ବପର୍ବାଣୀ କଣ ଅଛି? ଆପ ଆପଣଙ୍କର ସେପଟେ?
ଆମର ଏପଟେ ଢେ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଆମର ଫେମସ୍
ହୁଁ।
ଆପଣ ଆସଛନ୍ତି କେବେ ଲକ୍ଷ୍ମୀ ପୂଜା?
ଲକ୍ଷ୍ମୀପୁର ଯାଇନି କିନ୍ତୁ ଢେଙ୍କାନାଳ ଯାଇଥିଲି ଯୋଉ ନଭେମ୍ବର ମାସରେ ନଭେମ୍ବର ତିରିଶ ରେ ଆମର ଗୋଟେ ଉତ୍ସବ ଥିଲା ଯାଇଥିଲି ଏ ଦି ଥର ଯାଇଛି ଢେଙ୍କାନାଳ। ଭଲ ଲାଗେ ମତେ ଢେଙ୍କାନାଳ ମୋର ସାଙ୍ଗ ମାନେ ବି ଅଛନ୍ତି।
ଆଚ୍ଛା ଆଚ୍ଛା।
ତ ଆପଣଙ୍କର ଯୋଉ ବିଖ୍ୟାତ ବରା
ହଁ ହଁ ବିଖ୍ୟାତ ତ ବରା ପ୍ରସିଦ୍ଧ ଢେଙ୍କାନାଳ ବରା ତ ପ୍ରସିଦ୍ଧ ଆଉ।
ହଁ ସେଠି ବରାଟା ଖାଯାଇ ଖାଇଥିଲୁ। ଆଉ କଣ ଖାଇବା ସେଠି ଆପଣମାନ ଆପଣଙ୍କର ମାନେ ପ୍ରସି
ଆମର ଏବେ ଢେଙ୍କାନାଳ ମଗ୍ଜି ଲଡ଼ୁ ଜିଆଇ ଟ୍ୟାଗ ପାଇଛି ସେଇଟା ଜାଣିଥିବେ ତ?
ହଁ ହଁ।
ହଁ ସେଇଟା କେବେ ଟେଷ୍ଟ କରିନାହାଁନ୍ତି?
ନା ମୁଁ ଟେଷ୍ଟ କରିନି ସେଟା କଉଥିରେ ତିଆରି?
ହୁଁ ହୁଁ ହୁଁ ମୁଁ ତ ଆକ୍ଚୁଲି ସେ ଆଇଡିଆ ନାହିଁ ମୋର କଉଥିରେ ତିଆରି ବୋଲି ଆଉ ବୁଝିକି ଆପଣଙ୍କୁ କହିବି ଆଉ।
ଆଚ୍ଛା ଠିକ ଅଛି ନା ମୁଁ ଆକ୍ଚୁଆଲି ଜାଣିନି ଆଜି ଦେଖି ଦେବି।
ହଁ ହଁ। ଯଉ ମଝିଲଡୁ ସେପଟେ ଆମର ଟାଉନ ରେ ନୁହଁ ସେ ଗନ୍ଦିଆ ସାଇଡ କୋଉଠି ଗୋଟେ ଆରମ୍ଭ କରିଥିଲେ ଫାଷ୍ଟେ। ସେଇଠୁ ଏଠୁ ଭାଇରାଲ ହେଇକି ଫେମସ ହେଇଗଲା ଆଉ ଜିଆଇ ଟ୍ୟାଗ ଏକାଥରେ ଆଉ।
ଯା ହଉ ଭଲ ହେଲା ଆଉ କଣ ମାନେ କେବଳ ଢେଙ୍କାନାଳରୁୁ ଏଇଟା ଗୋଟେ ନା ଜିଆଇ ଟ୍ୟାଗ ନାଁ ଆଉ କଣ ଅଛି?
ଜିଆଇ ଟ୍ୟାଗେ ଆଉ ସେମିତି ତ କିଛି ନାହିଁ। ଆପଣ ଆସନ୍ତୁ କପିଳାସ ବୁଲିବା ପାଇଁ ଆମର ଢେଙ୍କାନାଳ।
ନା ମୁଁ ଯାଇନି ଢେଙ୍କାନାଳରେ କିଛି ବୁଲିିନି ଖାଲି ଉତ୍ସବ ଥିଲା ଯାଇଥିଲି। ଏ ଚିହ୍ନା ଲୋକ କିଛି ଜଣ ଅଛନ୍ତି ଭଲ ଲାଗେ ମତେ ଢେଙ୍କାନାଳ।
ଛୋଟ ସହର ଶାନ୍ତି ସହର ଆମର ବେସ
କି ନାଇଁ ନାଇଁ ଢେଙ୍କାନାଳ ଲୋକମାନେ ଭଲ ସରଳ ଭଲ ଲୋ
ହଁ ହଁ ହୁଁ। ଆସୁନାହାଁନ୍ତି କଉଦିନ ଢେଙ୍କାନାଳ ଆମର ଏପଟେ ଚନ୍ଦ୍ରଶେଖର କପିଳାସ ସପ୍ତଶଯ୍ୟା।
ହଁ ସେପଟେ ଅଛି ନା ବହୁତ ପର୍ଯ୍ୟଟନ ସ୍ଥଳୀ ଆଉ କଣ ଅଛି ସେପଟେ?
ସାପୁଆ ଡ଼୍ୟାମ ଏବେ ଫେମସ୍ ହେଇଯାଇଛି ପିକ୍ନିକ ସ୍ପଟ୍।
ଓହୋ ଆଉ?
ଆଉ ଢେଙ୍କାନାଳରେ ଆଉ କଣ? ଆଉ ତ ଆମର କଳାକୃତି ଗ୍ରାମ ସଦୈବରିଣୀ ଯେଉଁଠି ସବୁ ପିତ୍ତଳ କାମ ହେଉଛି।
ହୁଁ ହୁଁ।
ଜାଣିଥିବେ ସେଇ ସପ୍ତଶଜ୍ୟା ପାଖେରେ ସେଇଟା ଆଉ।
ହଁ ଗୋଟେ କେବେ ଗଲେ ବୁଲିବାକୁ ଗଲେ ହବ ଭଲ ଲାଗିବ ଆଉ।
ହୁଁ ହୁଁ ଆପଣଙ୍କ ଗୋଟେ କଣ କେମିତି ସମ ଫେମସ ସବୁ?
ଆମର ଏପଟେ ତ ଆମର ଯୋଉ ପଞ୍ଚଲିଙ୍ଗେଶ୍ଵର ହେଲା ପୁଣି ଉଁ ଚାନ୍ଦିପୁର ସି ବିଚ୍। ଯୋଉ ଚାନ୍ଦିପୁରୁ ବେଳାଭୂମି ଆଉ ଆମର ଯୋଉ ଇମାମି ଜଗନ୍ନାଥ ମନ୍ଦିର। ଆଉ ଅ କ୍ଷୀରଚୋରା ଗୋପୀନାଥ ବାଲେଶ୍ଵର ଆଉ ଆଉ ଯୋଉ ଉଁ ଚନ୍ଦନେଶ୍ୱରରେ ଯୋଉ ଶିବ ମନ୍ଦିର ଅଛି ଗୋଟେ ବହୁତ ବଡ ସେଟା ମାନେ ବହୁତ୍ ପ୍ରସିଦ୍ଧ ସ ଏତିକି ସବୁ ବାଲେଶ୍ଵରେ ଅଛି ଆଉ।
ଅ ହ ନାଇଁ ପଞ୍ଚଲିଙ୍ଗେଶ୍ୱର ତ ସବୁଠୁ ମାନେ ଆପଣଙ୍କର କଣ ଫେମସ ଜାଗା ବାଲେଶ୍ଵରର ଫାଷ୍ଟେ ଏକ ନମ୍ବର ଆଉ।
ହଁ ଲୋକଙ୍କର ବହୁତୁ ବିଶ୍ଵାସ।
ହଁ।
ହଁ।
ଏବେ ଆମର ଅଧିକାଂଶ ଅ ଅ ଅ ଯୋଉ ଚାଲିନି କି ବରାଳ ବାଲୁଙ୍ଗେଶ୍ୱର ଅ ଅ କଠି ଲୋକ ଏବେ ବେଶୀ ଭିଡ଼ ହଉନାହାନ୍ତି? ନା ଜାଣିନାହାନ୍ତି ବରାଳ ବାଲୁଙ୍ଗେଶ୍ଵର।
ହଁ ହଁ ହଁ ଜାଣିଚି ଜାଣିଚି।
ହଁ ସେ କଣ ଏବେ ମାନେ ଯାହାବି ମନସ୍କାମନା କଲେ ପୂରଣ ହଉଚି।
ହଁ ଜାଣିଚନ୍ତି ମୁଁ ଉ ଉ ଦେଖୁଚି ସବୁ। ମାନେ ପେପରେ ଇଏରେ ଦେଖିଥିଲି।
ଆଚ୍ଛା ଯାଇନାହାନ୍ତି କେ
ନା ନା ଯାଇନି। ଆଚ୍ଛା ଆପଣଙ୍କ ଘରେ ଚାଷବାସ ଅ ଅ ହୁଏ ନା ନାଇଁ? ଆପଣଙ୍କ ଘରେ ଚାଷ ଚାଷ ବାସ ର କିଏ ହାଲୋ ଅଁ ହ ମାନେ କଣ ସବୁ ସେପଟେ ଚାଷ ହୁଏ ସେପଟେ ଏ ଏ?
ଆମର ଏପଟ ସାଇଡ଼ି ଇ ଇ ଇ ନଦୀ କୂଳ ନଦୀ ଇ ଇ ସାଇଡ଼ି ଏରିଆ ଲୋକତ ଆମେ ତ ଏପଟେ ମେନଲି ଆମର ଆଖୁ ହୁଏ ତରଭୁଜ ହୁଏ ଆଉ ଧାନ ତ ଏମତି ସମସ୍ତେ କରନ୍ତି କିନ୍ତୁ ଅଲଗା କିଛି ଏପଟେ ଆମର ହଁ ଆଉ ଗୋଟେ ଏ ଏ ଏ ବାଇଗଣ ଉପରେ ଗୋଟେ ପାହାଳ ବାଇଗଣ ପୋ ଅ ଅ ସରି ସରି ପାଳ ବାଇଗଣ।
ଛୋଟ ବାଇଗଣ ଟାକି ଛୋଟ ସାଇଜ ଯୋଉ ଛୋଟ
ଛୋଟ ସାଇଜି ଟିକେ ବଡ଼ ହେଇକି।
ଅ ହାଁ ଚ୍ଛା। ଆଉ ତାହେଲେ ଆଖୁ ଆଉ ଯୋଉ ତରଭୁଜ ତ ପଳେଇଲା ମାନେ ତାର ଯୋଉ ଇଏଟା ତ ଗରମ ଦିନେ ଆଉ ବାଦାମ ଆଉ କଣ ହୁଏ?
ଆଉ ସେମତି ଏପଟେ କିନ୍ତୁ ଏଇଠିତ ଅଧିକାଂଶ ଲୋକଙ୍କର ଜୀବିକା ଆମର ଆଖୁ ଚାଷ ବାଦାମ ଯେହେତୁ ନଦ ନଦୀକୂଳ ଏରିଆ ତ ଏଇଟା ମେନଲି ତାଙ୍କର ଆଉ।
ଆଉ ସେ ଆଖୁ ଗୁଡ଼ାକ ସେଇ ଢ଼େଙ୍କାନାଳରେ ହି କେବଳ ଆପଣ ବିକ୍ରି କରନ୍ତି ନା ବାହାରକୁ ବି ପଠାନ୍ତି?
ଆଖୁ ଆମର ଢେଙ୍କାନାଳେରେ ହିଁ ପ୍ଲାଣ୍ଟ ଅଛି ଶକ୍ତି ସୁଗାରୁ ବୋଲି ଗୋଟେ ପ୍ଲାଣ୍ଟ ଅଛି ଅଧିକାଂଶ ଚାଷୀଙ୍କ ଅ ଅ ମାନେ ସେଇଠିଁ ସେ ପ୍ଲାଣ୍ଟରେ ହିଁ ଆଣିକି ବିକ୍ରି କରନ୍ତି।
ଆଚ୍ଛା ସେ ପ୍ଲାଣ୍ଟରେ ତାଙ୍କୁ ରସ ବାହାର କରି କଣ କରୁଥିବେ ବୋଧେ। ହଁ ସେଇଠି ଚିନି ହୁଏ ତାହେଲେ ଢ଼େଙ୍କାନାଳରେ ଚିନି ହଉଚି ତାହେଲେ।
ହଁ।
ହଁ ଆଚ୍ଛା ଯୋଉ କୁହନ୍ତି ଚିନିରେ କଣ ହାଡଗୁଣ୍ଡି ନା କଣ ମିଶେ ଏଇଟା ସତ ନା ମିଛ?
ନା ଆ ଆ ଆ ମ୍ ନା ସେମତି ମତେ ଲାଗେନି ସେମତି କଣ ମିଶେ ବୋଲି।
ଆଉ ଗୁଡ଼ ବି ତ ପ୍ରସ୍ତୁତ୍ ହଉଥୁବ ଗୁଡ଼ ତାପରେ ଚିନି ହେଠି?
ହଁ ଗୁଡ଼ ତ ଆମ ଲୋକାଲରେ ବି କରିଦଉଛନ୍ତି ନିଜେ ସେ ଯୋଉଠି ଯୋଉମାନେ ବଡ଼ ବଡ଼ ଏରିଆ ନେଇକି ଚାଷ କରୁଚନ୍ତି ଆଖୁର ସେ ନିଜେ ହିଁ ବିଡ଼ିକିନା ହେଇଠି ଗୁଡ଼ ବାହାର କରିଦଉଚନ୍ତି।
ଓହୋ ଆଁଚ୍ଛା ମାନେ ତାହାଲେ ମିଶା ଦଉନାହାନ୍ତି ମାନେ ପୁରା ଅ ଅ ଶୁଦ୍ଧ ବାଲା ଗ ଗୁଡ଼ ହୁଁ।
ପୁରା
ଆମର ଏପଟେ ତ ମାନେ ମିଶିକି ଦ ଦଉଛନ୍ତି ଚିନି ତ ଗୁଡ ଜଣାପଡୁନି ମାନେ ସେଇ ଗୁଡଟା ବି ଆମେ ଖାଉଛୁ ଯୋଉ ଚିନି ହେଲା ହି ଗୁଡ।
ହଁ ଏବେ କଣ କି ମାନେ ପ ଶହେରୁୁ ନବେ ଭାଗ ଜିନିଷରେ ମିଶ୍ରଣ ଆସୁଛି।
ହୁଁ ଆ ସେ ଗୋଟେ ତିଆରି ହଉଛି ମାନେ ଟିକେ କେ ଭଲ। ମିଳୁଥିବ ଆପଣମାନଙ୍କୁ ନା।
ହଁ ଆମେ ତିଆରି ହଉଛି ମାନେ କଣ ଆମେ ଯେହେତୁ ଲୋକାଲ ଲୋକ ଆମେ ନିଜେ ଯାଇକ ସେଇଠୁ ଭାଟିରୁ ଡାଇରେକ୍ଟ ଆଣିପାରୁଛେ କିନ୍ତୁ ସେମାନେ ଯଦି ବାହାରକୁ ବିକ୍ରି କରୁଥିବେ ମେ ବି କିଛି ମିଶ୍ରଣ କରିପାରୁଥାନ୍ତି।
ହଁ ମିଶ୍ରଣ କରିପାରୁଥିବେ। ଆଉ ସେପଟେ ନଡ଼ିଆ ଗଛ ନଡ଼ିଆ ଗଛ ବହୁତ ଅଛି ନା କମ ସେପଟେ।
ନଡିଆ ଗଛ ସମସ୍ତଙ୍କର ବାରିକରେ ଏମିତି ତିନିଟା, ଚାରିଟା, ପାଞ୍ଚଟା ଏମିତି ସବୁ ମିଶିକି ଅଛି। ଆମ ନିଜର ତ ଅଛି। ପଚାଶ ଟଙ୍କା ନେଖେ ଆପଣଙ୍କ ସେପଟେ କଣ କେତେ ରେଟ?
ଟେ ଗୋଟେ ଗ୍ଲାସ ପାଣି ବି ବାହାରିବନି ଅଧା ଗ୍ଲାସ।
ଆଉ ନଡ଼ିଆ ଆଗରୁ ଯୋଉଟରେ ଦଶ ପନ୍ଦର ଟଙ୍କା ଥିଲା ଏବେ ପଇଁତିରିଶ ଟଙ୍କା ଚାଳିଶ ଟଙ୍କା।
ହଁ ପଇଁତିରିଶ ଟଙ୍କା ଚାଳିଶ ଟଙ୍କା ଦାମ ହେଇଗଲା।
ଆଜ୍ଞା ହଉ ତାହେଲେ ଠିକ ଅଛି।
ହଉ ତାହେଲେ ନମସ୍କାର କଥା ହେଇକି ଭଲ ଲାଗିଲା। ହଁ ହଁ ପୁଣି କେବେ କଥା ହବା ରହୁଛି।
ହଁ।